ହଁ।
ହଁ କଣ କରୁଚୁ?
ଏଇଠି ଛାତରେ ଆଉ।
ହଁ। ଛାତ ଉପରକୁ ଆସୁନି?
ଆସୁ ଯିବା ରାଇଠି।
ହଁ ଆସିକି ତ କଟି ଯାଉଚି ଆଉ।
ମୁଁ ଏତେ ଭରେ ମେଘରେ କଥା ହଉଚି। ସିଆଡେ କାଳେ ଯି ଗଲେ କଟିଯିବ କାଳେ
ଠିକେ
ଖାଇ ସାଲୁନି?
ହଁ। ଫୋନ ଗଲେ ତ ମୁଁ ବନ୍ଦ କରିକି ଆସଚ ଆସୁଥିଲି ଆଉ।
ଓହୋ କେତେ ଘଣ୍ଟା ଡ୍ୟୁଟି କି?
ଡେ ଡ୍ୟୁଟି ଆମର ସେମିତି ଠିକ ନାହିଁ ସ ଦଶ ଘଣ୍ଟା କହୁଚନ୍ତି ଦଶ ଘଣ୍ଟା ରାଜ ଆମର କେମିତି କହିଲୁ? ପ୍ରବୀରହର ଘରଠି ଯଦି ଅଫିସଟା ତାହଲେ ପା ପାଞ୍ଚାଆର ଘରଠି ରୁମ୍। ବୁଝିପାରୁଚ ନା ହେଲା ସେଇଠି ରୁମ୍ ମାନେ ଡାକିଦେଲେ ହଁ ଚାଲ। ଏଇଆଡେ ମୁଁ ଯାଇକି ଶୋଇଥିବି ସେମାନେ ଡାକିବେ କଣ ହଁ ହଁ ହଁ ଯାଉଚି। ଏମିତି ଆଉ ଯେ ତେଳେ କାମ ଥିବ ଥିବ ଯେତେବେଳେ ଯାଇ ଉ ରୁମ୍ ଥବୁ ନହେଲେ ଆଉ।
ହଁ।
ପାଖରେ ତ କିଛି ଇଏ ନାହିଁ ସେ ଟାଇମ ଆମର ହେଠି କିଛି ନାହିଁ ହଁ ସ କାମ ଟା ଶୋଇଥାଉ। ନହେଲେ କାମ ବଢ଼ିଲା ତ ଦ୍ୱିପହରେ ଯାଇ ହଁ କାମ ନଥିଲା ତ ଦ୍ୱିପହରେ ପରେ ଯାଇକି ଶୋଇଥିବୁ। କାମ ପଡ଼ିଲା ତ ରାତି ନଅଟାରେ ଆସିକି ଦି ହୁଁ ଦଶ ପନ୍ଦର ମିନିଟ୍ କରିବୁ।
ହଁ।
ଖରା ତ ହଉ। କାଇ ସାରିଲଣି?
ହଁ ପରା ଖାଇସାରିଲିଣି।
ହଁ ରୋଷେଇ କଣ ହେଇଥିଲା?
ଓଫ୍ ନାଇଁ ନାଇଁ ମୁଁ ଖାଇନି? ରୋଷେଇ ହେଇଛି ଅଣ୍ଡା ଆଣିଛନ୍ତି ଯେ ସେ କଣ କରିବେ କେଜାଣି ଆମଲେଟ କରିବେ ବୋଧେ କି କଣ କେଜାଣି।
ଓହୋ।
ଆଉ କଣ ଅ ପୋଷ୍ଟ ଫାଙ୍କା ଅଛି କି କଣ?
ଏବେ ନାହିଁ। ହେଲେ କହିବି ଆଉ।
ହଁ।
ମୁଁ ତ ସେତେବେଳେ କହୁଥିଲି ଆସ ହାରି ବୋଲି ସେତେବେଳେ ଆସିଲୁନି।
ହଁ ପରା ତତେ କହୁଥିଲି। ମତେ କହିବୁ ପୋଷ୍ଟ୍ ଫୋଷ୍ଟ ଆସି ହ୍ୟାଲୋ।
ହଁ ସେତେବେଳେ ଦିଟା ଦି ଗୋଟେ ଥିଲା ତାପରେ ଏଇଠୁ ସେଇଟା ରହୁ ରହୁ ଆଉ ଗୋଟେ ବି ସାଙ୍ଗେ ସାଙ୍ଗେ ଆଉ ଜଣକୁ ଆଣି ରଖିଲେ।
ଓହୋ।
ହୁଁ ସେମିତି ଆସିକି ରହୁଛନ୍ତି। କଣ କରୁଛନ୍ତି କହିଲୁ ବଙ୍ଗାଳୀ ଯୋଉ ଅଛନ୍ତି କେତେଟାବ ସେ ତାଙ୍କ ଆଡୁ ପିଲା ଆଣୁଛନ୍ତି। ସେମାନେ କଣ କରୁଛନ୍ତି ଦି ମାସ ତିନି ମାସ ରହୁଛନ୍ତି ପଳଉଛନ୍ତି।
ଏ ହେ ହେ।
ଆରେ ଯୋଉଟା ହେଲେ ଗୋଟେ ଜିନିଷ ସେ ଯାହା ହେଲେ ବି ସାତ ଆଠ ମାସ ନ ରହିଲେ ଜଣେ ଗୋଟେ କାମଟେ ଶିଖେଇବ ତମକୁ ଏଠି ତୁ ଆସିବୁ ନା ତୁ ହେମିତି କିଛି ଜାଣିନଥିବୁ ନା। ଆସିଲା ପରେ ତତେ ଜଣେ ଗୋଟେ ମାନେ ରଖିକି ସେ କାମ ଗୋଟେ ଶିଖିଲା ଟାଇପ୍ ର ଶିଖେଇବ। ତୁ ଦି ମାସ ତିନି ମାସ କରିଥିବୁ ପଳେଇବୁ। ଏମିତି କରୁଛନ୍ତି ଏମିତି କରୁଛନ୍ତି ସେମାନେ ଆଉ। ଯେ ଯାହା ହେଲେ ଗୋଟେ ସାତ ଆଠ ମାସରେ ରହିଗଲା ପରେ ଜାଣିଦବୁ କି ହଁ ଏମିତି କାମ କି ସେମିତି କାମ ମୁଁ ନାଇଁ ସାତ ମାସ କି ଆଠ ମାସରେ ରହିଲି। ଏମିତି ହବ କି ମାଲିକ ଗୋଟେ କହିବ ଯେ ନାଇଁ ହଁ ଆଠ ମାସ ରହିଲା ତ ଅଲଗା କୋଉଠି ଦେଖିଥିବ ବୋଧେ ସେଇଥିପାଇଁ ଗଲା ଭାରି।
ହଁ।
ଏମିତି ଆସିବ, ଆଉ ଦି ମାସ ତିନି ମାସ ଆସିବ ଦି ମାସ ତିନି ମାସ ଆସିବ, ବେଠିତୁଲେଇଲା ଭଳିଆ ଯିବ ବୋଲି ଆଉ କିଏ କରିବ?
ହେ ହେ।
ଅଁ, ତ ସେମିତି ସେତେବେଳେ ଥିଲା ଗୋଟେ ତ ମୁଁ କହିଥିଲି ତତେ ଆସ ଯେ ବୋଲି ତୁ ସେତେବେଳେ ହଁ କଲୁ ତୁ ଆସିଲୁନି ଆଉ ଏବେ ନାହିଁ ହେଲେ କହିବ।
ତୋର ବି ଏଇଟା କେତେ କେତେ ମାସ ହେଇଯିବ?
ମୋର ବର୍ଷେ ତିନି ମାସେ।
ବର୍ଷେ ନୁହଁ ଗୋଟାଏ ବଷ
ଫେବୃୟାରୀରେ ଆସ। ହେଲେ, ଫେବୃୟାରୀରେ ଆସିଥିଲେ। ଏବେ ଏଇଠି ଏ ଫେବୃୟାରୀ ଯାଇ ଏ ମାର୍ଚ୍ଚ ଏପ୍ରିଲ ମେ ହେଇଗଲା, କମ୍ପ୍ଲିଟ୍ ମେ କମ୍ପ୍ଲିଟ୍ ହେଇଗଲା।
ଆଉ ଗାଁ ଆଡେ ରହିବାକୁ ଭଲ ଲାଗୁନି, କୁଆଡେ ଯିବା ଭାରି ଆଉ।
ଗାଁରେ ରହିବାର କଥା ନାହି, ଯାହା ସବୁ କା-ସବୁ ମୂଳରେ ପଇସା। ହେଲା। ଏଇଟା ହଉଛି ମେନ୍ ଜିନିଷ ସବୁ ମୂଳରେ ପଇସା। ପଇ ଯା ନାହିଁ ଲ ତୋତେ କେହି ଚିହ୍ନିବେନି କି ଜାଣିବେନି।
ଯିବା ଦେଖିବା କୁଆଡେ ଆଉ।
ରହିଗଲା ପରେ ଗୋଟ ଏକ୍ସପିରିଏନ୍ସ ହେଇଗଲେ ତୁ ଅଲଗା ଜା ଯୋଉଠି ହେଲେ ଯିବୁ ଆଉ ଆମେ କହିବା କଣ ଆମେ ଯାଉ ଯାଉ ଆମକୁ ପନ୍ଦର ହଜାର କୋଡିଏ ହଜାର ଦବ? ଏମିତି ତ ଇଏ ନାଇଁ ନା।
ନା ଏମତି ଖୋଜିଲେ ଯାଉ ଯାଉ ପ-ପନ୍ଦର ପନ୍ଦର ଦେଲେ ଆସି
ହଁ। ତାପରେ ତୁ ବର୍ଷ ଟେ କି ଦେଢ ବର୍ଷ ରହିଲା ହଁ ବର୍ଷେ ଦେଢ ବର୍ଷ ରହିଲା ପରେ ଆମେ ବି ତ ସେ ଯୋଉ ପ୍ରାଇଭେଟ କମ୍ପାନୀ ହଉ ପଛେ ତୁଉ ବର୍ଷ ଦେଢ ବର୍ଷ ରହିଲା ପରେ ସେ ହଜାରେ ପନ୍ଦରଶହ ବଢେଇବ।
ହୁଁ। ଆପେ ଆପେ ତାପରେ ଯେ ହୁଁ ବଢି ବଢି ଚାଲିଲେ ବି ମୋ ଭାଇ ହଁ
ହଁ ତାପରେ ଏଠି ଗୋଟେ ଜାଗାରେ ରହିଲୁ। ହେଲେ ଗୋଟେ ଜାଗାରେ ସେ ମନେକର ପନ୍ଦର ହଜାର ଦଉଚି। ତ ବର୍ଷେ ଦେଢ଼ ବର୍ଷ ରହିଲା ପରେ ତୁ ସେମ ସେଇ ଲାଇନର କାମ ମନେକର ଆଉ ଗୋଟେ କୋଉଠି ଦେଖିଲୁ। ତା ପାଖକୁ ଗଲେ ଆସି ତୁ କହେ ମୁଁ ବର୍ଷେ କାମ କରିଚି ନ କହି କହିବୁ ମୁଁ ଦି ବର୍ଷ ତା ପାଖରେ ଥିଲି।
ହଁ।
ଥିଲି କହିକି ସେଇଠି କଲେ ବି ସିଏ ଆଉ ତିନ ଚାରି ହଜାର ମାନେ ପନ୍ଦର ହଜାର କାମ କରୁଥୁବୁ। ସେଇଠି ଯାଉ ଯାଉ ତୋତେ ଅଠର ଉଣେଇଶ ହଜାର ଦେବେ।
ହୁଁ ଏକ୍ସପସ ଦରକାର ଆଉ ଆଉ
କହୁଥିଲା ଯେ ଆମର ଏଇ ଚିଙ୍ଗୁଡି କ ବନ୍ଲା ନ୍ ଏକା ସେ କହୁଥିଲା ଆବାଜ ସେରେଠି ଇଏ ଏଇଠି ସେ ଲୋକ ଡା ଥିଲା ଏଇଠୁ ସିଏ ଗଲା ହରି ଆଉ ଗୋେ ଜାଗାକୁ ସିଏ ଯିବା ପରେ ମତେ କହୁଥିଲା ଆଉ ଆସ ସେବି ଅଠର ଦବ କହୁଛି ଆଉ ଏବେ ମୁଁ ଏ ହେ ଷୋହଳ ଅଛି ସେ କଥିଲା ଯେ ଠର ଦବ ଆଉ ଆରେ ଶିଖୁଛି ସୁଧ ଏଇଠି ଅଛି କିଛି ଅସୁବିଧା ବ ନାହିଁ ଖାବା ପିଇବା କିଛି ନାହିଁ ଯେତେବେଳେ ପାଉଛି ସେତେବେଳେ ଗାଁକୁ ଯାଉଛି
ହୁଁ
ଦେଖିବା ଏମିତି ଆଉ ଏ ତାପରେ ମ୍ୟାନେଜର ଜାଣିଦେଲା ଯେମତି କଲା ନା ନା ଯିବାର ନାାଇଁ ଆଉ ହଜାର ଆର ଆଉ ପାଞ୍ଚ ଛଅ ମାସ ଗଲା ଆଉ ହଜାରରେ ବଢେଇଦବା
ବର୍ଷେ ସେ ଆଉ ନା ନୂଆ ପିଲା ଆଣିବ ନା ନୂଆ ପିଲା ଆଣିଲେ
ହଁ ହଁ ସେଇଟା ସେଇଟା କହିଲା ନା ଆଉ ପାଞ୍ଚ ଛ ମରେ ରୁହ ଆଉ ହଜାର ବଢ଼େଇଦେବି ଆଉ କାହିଁ ସେଠିିକି ଯିବ ଅଛି ଆଉ ହମାରରେ ଦେଖଉ ପଇସାରେ କଥା ନାଇଁ ଏମାନଙ୍କର ଭନସରକାରାରେ କରି ଯାଇକି ରହିବୁ ସେ ଯଦି ମୋ ମାନେ ମାନେ ମୋ ମତରେ ଏଇଠି ଯେମିତି ଫ୍ୟାସିଲିଟି ମିଳୁଛି ସେଇଆଡ଼େ ମିଳିବନି ଏଇଟା ହଉଛି ଗୋଟେ ମେଡିତେ ଯେତେବେଳେ ପାଉଛି ସେତ୍ କେତେବେଳେ ଗାଁକୁ ପଳଉଛି।
ହଁ
ସୁବିଧା ଅସୁବିଧା ହେଲା ଆଉ ହଁ ଏଇନିଆ ଫୋନ କଲ ଘଣ୍ଟେ ଦେଢ ଘଣ୍ଟା ପରେ ଗାଁରେ।
ଏ ଭାଇଟି ଗୋଟେ ବୁଝିଥିଲା ଦଶପଲ୍ଲାରେ ଯୋଉ ଫ୍ଲିପ୍ କାର୍ଟ ସିଷ୍ଟମରେ କାମ କରିବା ପାଇଁ ଯେ
ହଁ
ଯେ ମସା ମତେ ଦେଇ ମାନେ କମ୍ପ୍ୟୁଟର ମୁଁ ଅଧା ଶିଖିଛି ଅଧା ନ ଶିଖିଲା ଭଳିଆ
ଆରେ ଶୁଣେ ତୁ ଭାବୁଛୁ କମ୍ପ୍ୟୁଟର ଅଧା ଶିଖିଛୁ ଅଧା ଶିଖିନୁ ବୋଲି। ସେଇଥିରେ କିଛି ନାହିଁ ତୁ ଏବେ ଦେଖ ତତେ ଗୋଟେ ବୁଝୋଉଛି କ୍ରିକେଟ୍ ଖେଳୁଛୁ ମାନେ କଣ ତତେ ସେ କ୍ରିକେଟ୍ ଲାଙ୍ଗୁଏଜ୍ ହିଁ ଦରକାର।
ହୁଁ
ଫ୍ଲିପକାର୍ଟରେ ଯାଇକି ରହିବୁ ଫ୍ଲିପକାର୍ଟରେ ସିଏ ତ ତତେ ଗୋଟେ ୱେବସାଇଟ୍ ତାଙ୍କର ଥିବ। ମାନେ ଫ୍ଲିପକାର୍ଟର ଦୋକାନ ଟାଇପ ର ହ ଦୋକାନ ଟାଇପ ର ଥିବ ତୁ କେବଳ ସେଇ ଫ୍ଲିପକାର୍ଟ ହିଁ ର ମାନେ ସେଇ କାମ ହିଁ କରୁ ତତେ ଆଉ କହିବେନି ଯେ ନାଇଁ ତୁ କା-ଅ-ଅ କଲେଜରେ ଫର୍ମ ଫିଲପ କରେ କି-ଇ-ଇ-ଇ କୋଉଠି ଚାକିରି ବାହାରିଛି ସେଇ ଫର୍ମ ଫିଲପ୍ କ ସେରା କହିବେନି ତର ମାନେ ଯୋଉ ଲିଷ୍ଟର କାମ ଏକ୍ସେଲ୍ ଏ ଏକ୍ସେଲ୍ ରେ କଣ ଅଛି ଏକ୍ସେଲ୍ ରେ କିଛି ନାହିଁ। ମାନେ ନର୍ମାଲ ତୁ କାମ ଫାମ କରିବାକୁ ଏକ୍ସେଲ୍ ରେ କିଛି ନାହିଁ। ତୁ ତ ପାଞ୍ଚ ଦିନ କାମ କରିଦବୁ ଏକ୍ସେଲ୍ ରେ ସବୁ ଜଣା ପଡିବ ଏ ମିଶାଣ ଫେଡାଣ ଏରାକ ମାନେ ସବୁ ଫର୍ମୁଲା ଅଛି ସବୁ ପକେଇଦବୁ। ସବୁ ଅଛି ଖାଲି କିଛି ତତେ ଲେଖା ଲେଖି କରିବାକୁ ପଡିବନି। ସେଇ ଲୋଗୋ ଅଛି ତାପରେ ନେଇକି ମାରିଦବୁ ସବୁ ଇକ୍ୱ୍ଆଲ୍ ହେଇଯିବ। ଏମିତି ତ ସେଇ ପାଞ୍ଚ ଛଅ ଦିନ ଚଲେଇଲା ପରେ ସବୁ ଜଣା ପଡିଯିବ।
ହଁ ସେ କହୁଥିଲା କଣ କହିଲୁ କହିଲା କେତେ ଚଉଦ ହଜାର ନା କେତେ ଦବ ବୋଲି।
ହୁଁ ଆ ଚଉଦ ହଜାର ହେଲା ଆସିକି ଏଠି କାମ ପୁଣି କମ ହେଇନଥିବ କି ଆଠ ଘଣ୍ଟା କି ସାତ ଘଣ୍ଟା ହେଇଥିବ।
ନାଇଁ ନାଇଁ ଆଠ ଏସରି ହଁ ଆଠ ଘଣ୍ଟା କେତେ କହିଲା ନଅଟା ନା ସାଢେ ନଅ ରୁ-ଉ-ଉ ଯେ କେତେ ପାଞ୍ଚଟା ଯାଏ।
ହଁ ସାଢେ ନଅ ରୁ ପାଞ୍ଚଟା ଯାଇକି କିଛି ଅସୁବିଧା ନାହିଁ ଯିବା ଆସିବା କରି ହବ ବି।
ହଁ ହେ ହଁ ହେଲେ କେହି କେତେ ହଁ କେତେ ହେଲେ ହଁ ତର ବାକି ଯିବା ସେଭିଙ୍ଗ ହେଇପାରେ ଢେରେ ତୁ ଗୋଟା ଡେ ତୁ ଗୋଟା ରହିଲୁ ନା ତେଲ ଖର୍ଚ୍ଚ ନା କଣ ହେଲା କିଛି ନାଇଁ।
କାହିଁ ତେଲ ଖର୍ଚ ମୁଁ ଯେତେବେଳେ ଗାଁକୁ ଯାଉଛି କେବଳ ସେଇଟା।
ତୋର ଖାଲି ଗୋଟେ ମାନେ ଖାଲି ବ ବଡ ଆକାରେ ଗୋଟେ ସେଭିଂ ହେଲା। ଆଉ ଏ ଏମିତି ଯିବା ସେଭିଙ୍ଗ କଲେ ବି କେତେ ଯାହାହେଲେ ଚାରି ହଜାର ଖଣ୍ଡେ ମାସକୁ ପଳଉ ତେଲ ନୁହଁ।
ହଁ ତେଲ ବ ବସ୍ ରେ ଯିବା ଆସିବା କଲେ ବସ୍ ରେ ଯିବା ଆସିବା କଲେ ଯିବାକୁ ପଚିଶି ଆସିବାକୁ ପଚିଶି ପଚାଶ ଟଙ୍କା ମାନେ ଦିନ ଜାଗାରେ ତୁ ପଚାଶ ଟଙ୍କା
ହଁ ନାଇଁ ନାଇଁ ବସ୍ ରେ-ଏ-ଏ-ଏ ଯିବାର କିଛି ନାଇଁ ଯେ ସେଇଆଡୁ ଯୋଉ ବସ୍ ଆସିବାଟା ସେଇଆଡୁ-ଉ-ଉ-ଉ ଆବାଗ୍ୟା ଏ ସିଆଡୁ ଚାଲ ବସ୍ ନାହିଁ ନା
ହୁଁ ସାଢେ ନଅଟାରୁ ପୁଣି ଯୋଉ ସାଢେ ନଅଟାରେ ଯଦି ଅଫିସ ଗଲେ ଏଇଆେଳୁ ଖୁଣି ତେ ସେଇ ସାତଟା ସାଢେ ସାତଟା ବେୁ ବାହାରିକି ଯିବାକୁ ପଡିବ।
ହବ୍ର ଏଡ ଜୀିବୁରିକ। କିଇ ଆ। ୁ ବସ୍ ଫସ ମିଳିବନି ଠିକଛ
ହୁଁ
ସେଇଟା ଦେଖିବା ନହେଲେ ଯିବାରି ନହଲେ ସେିଆଡେ କି ନହେଲେ ତ ବୁଝୁଥା ନହେଲେ ସଇଆଡେ ଯିବି ନହେଲେ ଆଉ
ହଁ ଏଇଠି ଫାଙ୍କା ହେଲେ ମୁଁ କହିବି ଇଏ କରିବୁ ସୁପରଭାଇଜର କାମ କରିବୁ ଉପର ଭାଇଜରେ ବଲେ ଆସିଲେ ତତେ ଶୁଣ ଆସିଲେ ତତେ ପାଞ୍ଚ ଦଶ ଦିନ ଆଗ କାମ ଶିଖେଇ ଶିଖେଇ ବଲେ ତଳେ କାମ କରୁଛନ୍ତି ତା କୁ ଯାଇକି ତୁ ତାଙ୍କ ସାଙ୍ଗରେ ମିଶିକିାନେ ମିଶିକି ବ ସେ ପିଲାମାନୋନେ ଝିଅ ପିଲା ଅଛନ୍ତି ଖାଲି ଝିଅ ପିଲା ପୁଅ ହେଲା ପଚାଶ ଯବଝିଅ ପିଲା ସେଥିରେ ଦଶ ପନ୍ଦରଟି ପୁଅ ପିଲା ରହୁଛନ୍ତି
ହଁ
ସେଇଥିରେ କଣ ହବ ତୁ ଆସି ଶିଖୁ ସେ ସବୁଙ୍ଗୁ ଛାଲି ବାହାର କରୁଥେ ମଝିରେରୁ ଚିରିକି କ୍ଷୀରଟେ ବାହାର କରିଥିବେ ଏଇଟାକ ତୁ ପାଞ୍ଚ ଦଶ ଦିନ ଦେଖିଥିଲା ପରେ ଏଗୁାକ ଶିଖିିବ ତିନି ଚାରି ପ୍ରକାର କାମ ହଉଛି ଏଇ ଶିକ ଶୁ ଏଇଗାକ ଶିଖିଗଲା ପରେ ତାପରେ କେତେ ଜିନିଷ ଭିତରୁ ବାହାରିଲା ଅ ନା କୋଲଷ୍ଟୋର ଅଛି ଆଜି ଏତିକି ଜିନିଷ ବାହାରିଛି ଟେ ଜିନଷ କଣ କଣ କାମ ହେଲା ଏମିତି କରି ଖାଲି ଏତିକି ଖାଲି ଦେଖା ଦେଖି କଣ ହେଲା ଦି ତିନିଟା ହିସାବ ଦି ତିନିଟା ହିସାବ କରାହବ କାଉଣ୍ଟ କେତେ ଇଲି କେତେ ଏତିକି ହ ଏଇ ଦିଇ ତିନି ପ୍ରକାର କାମ ଏବେ ହବ ଗଲେ ଏଇ ଜିନିଷ ଟା ବେଗେ ହେଇଯାଇପାରେ ଫାଙ୍କା ବେକଅପ ଏଇ ଜିନିଷ ସେଟା ହେଲେ ନହେଲେ ମୁଁ କହିବି ଆସିବ ହରି ଆଉ।
ହଁ।
ହଁ।
ହଉ ତାହେଲେ ଆଉ ହଁ ରଖୁଚି।
ହଁ ହଁ।
ହଉ।